ହଁ ମ୍ୟାଡାମ୍ କଣ କରୁ ହଁ ନମସ୍କାର୍ କଣ କରୁଚନ୍ତି?
ମୁଁ ଏଇଠି ବସିଚି ଆଉ ଆପଣ?
ବର୍ଷା ତ ହଉଚି ଏଇଠେ ବସିଚି ଆଉ ଘରୁ ବାହାରି ହଉନି ଆଜି ଆଉ।
ଆଜି ତ ବହୁତ୍ ଜୋରେ ବର୍ଷା ହଉଥିଲା ଆମ ଆଡ଼େ ମଧ୍ୟ ଜୋରେ ବର୍ଷା ହେଇଚି।
କିନ୍ତୁ ବେଶୀ ଗୁଳୁଗୁଳି।
ହଁ।
କେତେ ଜୋରେ ଇଚ୍ଛା ହଉନି ମାନେ-ଉଁ- ମାନେ ଘରେ ରହିଲେ ଫ୍ୟାନ୍ ବିନା ଫ୍ୟାନ୍ ରେ ରହି ହଉନି ଫ୍ୟାନ୍ ଲଗେଇଲେ ଶୀତ ହଉଚି।
ଶୀତ ହଉଚି ହିଁ ହିଁ ସେଇ ସିଜିନ୍ ତ ଏବେ ଚାଲିବ ଆଉ
ଅଁ କିପ୍ କେମତି ଗୋଟେ ଅବାଗିଆ ମାନେ ଉଁ ବର୍ଷାଟା ହଉନି ମାନେ କେମିତି ଗୁଳୁଗୁଳି ବର୍ଷାଟା ଖାଲି।
ହଁ।
ବିନା ଫ୍ୟାନ୍ ରେ ଶୋଇ ହଉନି କି ବସି ହଉନି। ତାପରେ ଫ୍ୟାନ୍ ଲଗେଇଲେ ଖାଲି ଶୀତ ଶୀତ ଲାଗୁଚି।
ଶୀତ ଲାଗୁଚି ଫୁଣି ଫ୍ୟାନ୍ ବନ୍ଦ କରିଦେଲେ ଫୁଣି ଗରମ୍ କରିବ?
ଗରମ୍ ହଉଚି। ସକାଳେ ବହୁତ୍ ଜୋର୍ ରେ ଗୁଳୁ ଗୁଳି ହଉନଥିଲା?
ହଁ ସଖାଳେ ମଧ୍ୟ ଆଜି ବହୁତ୍ ଜୋର୍ ରେ ଖରା ହଉଥିଲା। ତାପରେ ଆଜି ଲାଗିଲା ବୋଧେ ଦିନ ଯାକ ଖରା ହବ ଦେଖିଲା ବଳସିକି ପୁଣି ବର୍ଷା ପକେଇଲା। ବର୍ଷା ହେଲା ଯେ ଛାଡ଼ିଲାନି ଆଉ।
ବେଶୀ ଆମ ଆଡେ ବେଶୀ ଖରା ହେଇନି ଅଳ୍ପ ଖରା ହେଇଚି କିନ୍ତୁ ବର୍ଷାଟା ଆଜି ଟୋଟାଲି କାଚୁଚି ଟିକେ ନାକୁ ଛାଡିଗଲା ଅଳ୍ପ ଟିକେ ଖରା ଆସିଲା ସମସ୍ତେ କଣ କଲେ ଘରର ଲୁଗାପଟା ଯାହାର ଯାହା ସବୁ ସ ସଫା କରିଥିଲେ ସେରା ତ ଶୁଖେଇବାକୁ ଅସୁବିଧା ଶୁକେଇଲେ ଜଷ୍ଟ୍ ଶୁକେଇକି ସମସ୍ତେ ଆସିଚନ୍ତି ଘରକୁ ଫୁଣି ବର୍ଷା ପକେଇଲା ଫୁଣି ଦଉଡ।
ମାନେ ହଁ ଏମ୍ ଏ ଏଇଥିପାଇଁ ବହୁତ୍ ଚିଡି ଲାଗେ ଗୋଟେ ଜିନିଷ ଶୁଖେଇକି ଆସିଥିବୁ ପୁଣି ବର୍ଷା ପକେଇବ ତାକୁ ପୁଣି ଆଣିବାକୁ ହଁ।
ଛାତ ଉପରେ ଶୁକେଇଲେ ତ ଆହୁରି ବିରକ୍ତ। ଦଉଡ଼ି ଦଉଡି ଯାଅ। ପୁଣି ଆଣିକି ଆସ ତଳେ ଶୁଖେଇଥିବ ଯଦି ତାହେଲେ ହଁ ତମେ ଯିବ ସାଙ୍ଗେ ସାଙ୍ଗେ ଦଉଡିକି ଆଣିକିି ଆସି ମାନେ ବର୍ଷାଟା ପୁରା ଜୋରିଆ କାଚିଦେଲା ଆଉ ମେଘୁଆ ପାଗକୁ
ମାନେ ଭଗବାନଙ୍କର ଏମିତି କେମିତି ସୃଷ୍ଟି ମାନେ ଏମତି ଯେତେ ଖରା ହଉଥିବ ଫିର୍ ବର୍ଷା ହଉଥିବ ଦେଖିବେ ପ୍ରାୟ ଟାଇମ୍। ତାପରେ ନହେଲେ ଖରା ମାନେ ଖରା ଆସୁଥିବ ତାପରେ ସେଇଠୁ ପୁଣି ବର୍ଷା ଆସୁଥିବ ଫୁଣି ଖରା ଫୁଣି ବର୍ଷା ତାପରେ ଲୋକମାନେ ଏମିତି ଶୁକଉଥିବେ ପୁଣି ଆଣୁଥିବେ ଲାଷ୍ଟକୁୁ ଥକିଯିବେ କହିବେ ଥାଉ ଆଉ ଶୁକା ଶୁକି ନାଇଁ ଘରେ ଶୁକେଇ ବି ଫ୍ୟାନ୍ ଲଗେଇକି। ମାନେ ବହୁତ୍ ଯେତିକି ମାନେ ମଜା ଲାଗୁଥିବ ସେତିକି ରାଗ ମଧ୍ୟ ଲାଗୁଥିବ।
ଆମେ ନୁହୁଁ ଗୋଟେ ଜାଗାକୁ ଯାଇଥିଲୁ ଏବେ ଆଉ ହେଲା ସେଇଟା ପାହାଡ ଅଞ୍ଚଳ ମାନେ ପାହାଡରେ ପୁରା ବାଦଲ ଲାଗିକି ଅଛି ଦେଖିବାକୁ କେତେ ସୁନ୍ଦର ଲାଗୁଚି? ପୁରା ପାହାଡକୁ ବାଦଲ ଲାଗି ଯାଇଚି।
ହଁ।
ପୁରା ଲାଗିଯାଇଚି ଦେଖିବାକୁ କେତେ ସୁନ୍ଦର୍ ଲାଗୁଥିବ ଏଇ ବର୍ଷା ଦିନେ ତ ସବୁବେଳେ ପାହାଡରେ ବାଦଲ ଲାଗିକି ଥିବ।
ମାନେ ବହୁତ ବଢିଆ ଲାଗିଥିବ ଦେଖିବା ପାଇଁ ହଁ।
ପୁରା ରିଅଲ୍ ରେ ପୁରା ଦେଖିବାକୁ ବହୁତ୍ ବଢିଆ ଲାଗୁଚି ମାନେ ପୁରା ଯେମିତି ପାହା ଅ ମାନେ ଆକା କାଶ ଟା ପୁରା ଯେମିତି ମାନେ ପାହାଡ ସହିତ ମିଶି ଯାଇଛି।
ମାନେ ହଁ ମାନେ କଣ ସତରେ ମିଶ ଯାଇଥାଏ ନା ଏମ୍ ଏମିତି ଲାଗେ ଆମକୁ। ମାନେ କି ସତରେ ମିଶି ଯାଇଥାଏ।
ହଁ ଏଇ ବର୍ଷା ଦିନେ ଆକାଶ ଟା ଯେ ତ ସଫା ରୁହେ ନା ପ୍ରାଏ। ମାନେ ମେଘୁଆ ଯେତେବେଳେ କରେ ମେଘୁଆ କରେ।
ହଁ।
ତ ଟା ସଫା ରୁହେ ସେଟା ମେଘ ଆସିଛି ପୁରା ଲାଗିଯାଏ ମାନେ କୋଉଠି କହିଲ ପାହାଡ ରେ।
ହଁ।
ମାନେ ଯୋଉ ବାଦଲ କୁହନ୍ତି ବାଦଲ ମେଘ ବି ହେଇଟା କୁହନ୍ତି ମେଘ ସବୁ ଆସେ ଯୋଉ ମେଘ ଉଡା ସବୁ ଆସେ ଯୋଉ କହନ୍ତି ସେ ପୁରା ଲାଗି ଯାଇଥିବ ବାଦଲ ଟା ପୁରା ଲାଗି ଯାଇଥିବ ଆକାଶରେ ବଢା ଲାଗୁଛି ଦେଖିବାକୁ ଆମେ ପୁରା ରିଅଲରେ ଦେଖ ଦେଖିଲୁ କିନ୍ତୁ ମତେ ଲାଗିଲା ମାନେ ବହୁତ
ହଁ ବହୁତ ଭଲ ଲାଗିଥିବ ମାନେ ମାନେ ପ୍ରକୃତି ମାନେ କେତେ ସୁନ୍ଦର।
ହଁ ବା ପୁଣି ଆମେ ଯୋଉଠି ଯାଇଥିଲୁ ପୁରା ମାନେ ସବୁଆଡେ ଗଛ ପତ୍ର ମାନେ ବଢିଆ ଲାଗୁଛି ହଁ ମୁଁ ଆପଣଙ୍କୁ ଦେଖ ମାନେ ଛାଡିବି ଆପଣ ଦେଖ ଦେଖିବେ ପୁରା ବଢିଆ ଲାଗୁଛି ମାନେ ଗଛ ପତ୍ର କେତେ କଣ ମାନେ ପୁରା ମାନେ ସବୁଆଡେ ନୀଳ ନୀଳ ଆକାଶ ଟା ପୁରା ଧଳା ବର୍ଷା ଟିକ ଟିକେ ଝିପ୍ ଝିପ୍ ବର୍ଷା ବି ପକଉଛି ବର୍ଷା ଛାଡିନି।
ହଁ।
ବର୍ଷା ପୂରା ଏମୁଣ୍ଡୁ ସେମୁଣ୍ଡୁ ଝିପ୍ ଝିପିି ଝିପ୍ ଝିପି ପକଉଛିି ସେଥିରେ ପୁଣି ମାନେ ଲାଗି ଯାଇଛି ଆ ଉୁଁ ମାନେ କଂ କଲ ପାହାଡ କୁ ଲାଗି ଯାଇଛି କେତେ ବଢିଆ ଲାଗୁଛି ଇଚ୍ଛା ହନଥିଲା ସେ ଜାଗାରୁ ଆସିବାକୁ। ରିଲସ କରିବା ପାଇଁ ଫଟୋ ଉଠେଇ ପାଇଁ ସେ ଜାଗା ପୁରା ପରଫେକ୍ଟ। ଆପଣଙ୍କୁ ରିଲସ କରିବାକୁ ଭଲ ଲାଗେ।
ହଁ ସେମିତି ମାନେ ବେଳେ ବେଳେ ମଝିରେ ମଝିରେ ରିଲସ କରିଦିଏ।
ଓ ହୋ ଆଉ ଙ୍କ ଖାଇଛନ୍ତି?
ଆପଣଙ୍କୁ?
ହଁ ମୁଁ ତ ବହୁତ ରିଲ୍ସ କରେ। ମତେ ରିଲ୍ସ ବହୁତ ଭଲ ଲାଗେ। ମାନେ ମ ନିଜ ମାଇଣ୍ଡ ଫ୍ରେଶ କରିବାକୁ ନିଜେ ଭିିତଓ ନିଜେ ଦେଖିବାକୁ ମତେ ବହୁତ ଭଲ ଲାଗେ। ମତେ ଅବଶ୍ୟ କି ଭଲ କହୁ କି ନ କହୁ କିନ୍ତୁ ମତେ ରିଲସ କରିବାକୁ ଏଥିପାଇଁ ଭଲ ଲାଗେ ମୋ ନିଜ ଭିଡିଓ ମତେ ଦେଖିବାକୁ ବହୁତ ଭଲ ଲାଗେ।
ଆଛା।
ଆଉ କିଏ ଭଲ କହୁ କି ନ କହୁ ହଁ ଆମେ ମୁଁ ବି ସେତିକି ଭଲ କରିପାରୁନି ମୁ କହିବି ଯେ ମୁଁ ଏତିକି ଭଲ କରିପାରୁନି କିନ୍ତୁ ମୋ ପାଇଁ ମୁ ଯେତିକି କରୁଚି ମୋ ମନ ମାନେ ମାଇଣ୍ଡ ଟା ଫ୍ରେଶ ରହିବା ପାଇଁ ମନ ଖୁସି ପାଇଁ।
ତାପରେ ବି ଆମେ ଗୋଟେ ଜିନିଷ ଏଟା ପ୍ରାକ୍ଟିସ କଲେ ହିଁ ଆମର ହବ।
ହୁଁ ହୁଁ।
ତ ଫାଷ୍ଟ ଫାଷ୍ଟ ତ ଯେମିତି ହେଲେ ବି ମାନେ ଇଏ ତ ହବ ନା ତାପରେ ତ ମାନେ ଭଲ ଲାଗିବ ନା। ଆଉ ତାପରେ ବି ଆପଣ ଜଣିଛ ଲୋକମାନେ ତ କେତେ କଥା କହିବେ ତ ମୁଁ ତାଙ୍କଠୁ କଣ ମିଳିବି ଆମେ ଆମ କାମରେ ଆମେ ଆଗେଇ ଯିବାଟା ଠିକ୍
ଆଗରୁ ଆମର ଟିକଟକ୍ ବାହାରି ଥିଲା
ହଁ ହଁ ସେତେବେଳେ ସେଇ ଟିକଟକ୍ ଟା ବହୁତ ଚାଲୁଥିଲା ମାନେ ଉହୁ ପ୍ରାୟତଃ ମୁଁ ଦେଖିଛି ଆମ ମାନେ ଆମ ଘର ପାଖର ପଡ଼ିଶା ଘର ମାନେ ଝିଅମାନେ ଅଛନ୍ତି। ମାଇ ସେମାନେ ମଧ୍ୟ ଖାଲି ସେଇ ଟିକ୍ ଟକ୍ ରେ ମାନେ କରୁଥିବେ ରିଲିସ୍ ବନଉଥିବେ ଟିକ୍ ଟକ୍ ରେ
ଆଉ ମୁଁ ତ ତେତିରେ ବହୁତ ରିଲିସ୍ ବନେଇଛି ମାନେ ଆମର ସେଥିରେ ବି ଆକ୍ଟିଙ୍ଗ ପ୍ରବଳ ଆସେ।
ହଁ।
ହଁଆ ମୁଁ ସେଥିରେ ବହୁତ ବହୁତ ବହୁତ ମୋର ବି ବହୁତ ସେଥିରେ ଲାଇକ୍ ସବୁ ଇଏ କରନ୍ତି। ଆମର ଏଗୁଡା ସବୁ ଫଲୋ ଫଲୋ କୁ ଖୋଜୁଛନ୍ତି ଏଥିରେ ସବୁବେଳେ ଲାଇକ୍ ଖୋଜନ୍ତି। ତମର ଏତେ ବି ଲାଇକ୍ ହେଇ ଯାଇଥିଲା ବହୁତ ଲାଇକ ହେଇ ଯାଇଥିଲା ମା। ସେତେବେଳେ କଣ କହିଲ ଅ ଲକ୍ଷେ ଲାଇକି ହେଇଗଲେ ମାନେ କଣ ଆଇଫୋନ ମିଳେ ଲକ୍ଷେ ନା ଦଶ ଲକ୍ଷ ହେଲା। ମୋର କେତେ ଦଶ ଲକ୍ଷ ଲାଇକ ହେଲେ ମୋର ନଅ ଲକ୍ଷ ପଚାଶ ହଜାର ଲାଇକ ହେଇ ଯାଇଥିଲା। ବହୁତ ଭିଡିଓ ଛାଡିଥିଲି ଗୋଟେ ମାନେ ମିନିମମ୍ ମୁ ହ ଉ -ନଅ ଲକ୍ଷ ପଚାଶ ହଜାର ମାନେ ଲାଇକି ମିନିମମ୍ ହ -ଭିଡିଓ ମୁ ଛାଡ଼ିଥିଲି। ବହୁତ ଭିଡିଓ ବନେଇଥିଲି ହଜାର ଟା ଭିଡିଓ ବନେଇଥିଲି ପାଖାପାଖି।
ତାପରେ ବ୍ୟାନ ବ୍ୟାନ ହେଇଗଲା।
ବ୍ୟାନ ହେଇଗଲା। ମାନେ ବହୁତ ମନ ଦୁଃଖ ହେଲା ମୁଁ ଗୋଟେ ବି ଭିଡିଓ ଠିକ୍ ସେ ଟିକଟକ୍ ରୁ ଏମିତି ଗୋଟେ ଖଣ୍ଡେ ରଖିଦେଇଥିଲି। ମୋର ବି ଏତେ ମେ ମାଇଣ୍ଡ ନଥିଲା ଏତେ ଭିଡିଓ ରଖିବି କେମତି। ଗ୍ୟାଲେରୀ ଫୁଲ ହେଇଯିବ ନାଇଁ ମୁଁ ସେଥିପାଇଁ ଭିଡିଓ କିଛି ରଖି ନଥିଲି ହଠାତ୍ ବ୍ୟାନ୍ ହେଲା। ଯଦି ବ୍ୟାନ ହବାର କିଛି ବି ମୁଁ ସୁରାଗ ପାଇଥାନ୍ତି ତାହେଲେ ମୁଁ କଣ କରିଥାନ୍ତି ମୋର କିଛିଟା ଭିଡିଓ ମୁଁ ରଖି ଦେଇଥାନ୍ତି।
ହଁ ମାନେ ବହୁତ ମାନେ ଦେ ଖିଥିବେ ଆପଣ ମାନେ ପୁରୁଣା ସ୍ମୃତି ଗୁରା ଦେଖିବାକୁ ବହୁତ ଭଲ ଲାଗେ କଲେକ୍ସନ କରିବାକୁ ବହୁତ ଭଲ ଲାଗେ।
ତାପରେ ମୁଁ ଏବେ ଟିକେ ହଁ ମୁଁ ଏବେ ଟିକେ ମୋଟା ହେଇଗଲିଣି ସେତେବେଳେ ଟିକେ ପତଲା ପୁରା ପତଲା ଥିଲି। ତାପରେ ଛୋଟଟେ ଥିଲି ମାନେ ମ ପ୍ଲସ ଟୁ ଫାଷ୍ଟ ଇୟର ସେକେଣ୍ଡ ଇୟର ପଢୁଥିଲି। ଆଉ ତ ବହୁତ ପଥର ହଉଥିଲି ଛୋଟ ପିଲାଟେ ଭଳିଆ ଦେଖା ଯାଉଥିଲି ପୁରା। ତାପରେ ସେ ଭିଡିଓ କେତେ ଭିଡିଓ ବନେଇଥିଲି ମୁଁ ମୋ ମାମାଙ୍କ ଶାଢୀ ଫାଢୀ ଭିଡିଓ ବନେଇବି ବୋଲି ମାନେ ମୁଁ ବୁଢୀ ରୋଲଠୁ ଧରିକି ଝିଅ ରୋଲଠୁ ଧରିକି ପୁଅ ରୋଲଠୁ ଧରିକି ଦ ମାନେ ଆମେ ଏମିତି ସବୁ ବନଉ। କମେଡି ରୋଲ ଠୁ ଧରିକି ଆମେ
ହଁ।
ମିଶିକି ବନାଉ ପ୍ଲସ ମୁଁ ଏକା ହିଁ ବହୁତ ବନେଇଛି ମିଶିକି କମ ବନାଉ। ମିଶିକି ହେଲେ କଣ କମେଡି ଫମେଡି ରେ ଦରକାର ଥିଲେ ମୁଁ ମିସ୍ ମାନେ ମିଶିକି ବନଉ।
କିନ୍ତୁ ଆମ ହଁ କିନ୍ତୁ ଆମ ଘର ପାଖରେ ଯୋଉ ଝିଅ ମାନେ ଥାଆନ୍ତି ସେମାନେ ପ୍ରାୟତଃ କମେଡି କରନ୍ତି। ଆମେ ବି ସେ କମେଡିରେ ଥିଲୁ ମାନେ ମିଶିକି ହଁ ବହୁତ ଭଲ ଲାଗେ।
ତାପରେ ସମସ୍ତ ସଙ୍ଗେ ତ ସବୁବେଳେ ମିଶିକି ଭିଡିଓ ଡାକି ପାରିବୁନୁ ନା ତ ଯେତେବେଳେ ବି ତ ଦରକାର ପଡେ ଯେତେବେଳେ ଭିଡିଓ ବନେଇବାକୁ ସେତେବେଳେ ବି ଆସନ୍ତି। କିନ୍ତୁ ଆଉ ଯେତେବେଳେ ଆଉ ବାକି ମୁଁ ସବୁବେଳେ ଏକା ବନାଏ ମିଶିକି ବନେଇବାକୁ ସିନା ଆସିଲେ ହଁ ମିଶ ମିଶିକି ଗୋଟେ ବନେଇଦବୁ ତାଙ୍କୁ କହିଥାଏ ଯେ ମୋର କମେଡି ଭିଡିଓ ଅଛି ଆଉ କମେଡିଟା କରିଆ କି ଏମତି ଶାଶୁ ବୋହୁ ରୋଲ ହଉ। କି ଆମର ଯାତ୍ରାରେ ଯୋଉ ରୋଲ ହଉ ସେଇ ରୋଲ ହଉ ବହୁତ ଭିଡିଓ ବନେଇଥିଲି ବହୁତ ମନ ଦୁଃଖ ବି ହେଲା। ବ୍ୟାନ୍ ନେଇଗଲା ବହୁତ ମନ ଦୁଃଖ ହେଲା କେତେ ଭିଡିଓ କେତେ କଷ୍ଟରେ ଭିଡିଓ ବନେଇ ଥିଲି ମାନେ ବିଶ୍ଵାସ କରିବେନି। ଘରର ଲୁକ୍ ଚେଞ୍ଜ କର ମାନେ ଲୁକ୍ ହେଲେ କଣ? ପଛପଟେ କିଛି ବି ଦେଖା ଯାଉନଥିବ ତାକୁ ପର୍ଦା ପକାଅ ପ ତା ଯଦି ନ ମାନେ ଗୋଟେ ପରଦା ଥିଲା ନ ନାଇଁ ଡୋର ସ୍କ୍ରିନ୍ ହଉ ବେଡସିଟ ହଉ ତାକୁ ପୁରା ଟାଣ। ଯେତେବେଳେ ଆମର ଯୋଉ ରୋଲ ଗୋଟେ ଗୋଟେ ଥାଏ ଆଉ ସବୁବେଳେ ମୁଁ ନର୍ମାଲି ଯୋଉଠି ମାନେ ସେଇଠି ବନାଏ କିଛି ଅସୁବିଧା ନାଇଁ ଘର ଲୁକ୍ ବଦଳାଏ ନାଇଁ ଘର ଦେଖାଯାଉଥିବ କି ଧ ନାଇଁ ଆମର ଗୋଟେ ଗୋଟେ ରୋଲ ଅଛି ଯୋଉ ଠାକୁର ଦେବୀ ମାନଙ୍କର ଆଉ ଏମିତି ଗୋଟେ ଗୋଟେ ଯାତ୍ରା ହଉ ଯାତ୍ର ର ହଉ ଯୋଉ ଥରର ହଉ ମୋର ବନଉ ପର ପୁଣି ଶାଢୀ କାଢ ମାମାଙ୍କର ସବୁବେଳେ ଗଡ୍ରେଜରୁ ଶାଢୀ କାଢି ଦେଇକି ପୁଣି ଆଉ ଚଉଦି ଟାଇମ ନଥିବ ତାପରେ ତାକୁ କାଢ଼ ମେକଅପ୍ ନିଅ ପୁଣିଆଡେ ପାଠ ପଢା ଟେନସନ ଘରେ ଗାଳି କରୁ ଏବେ ଘରେ କେହି ନଥିଲା ବେଳେ ମୋର ଏଇ ସବୁ ପାଲା ଚାଲିବ ଘରେ ଯିଏ ଆସିବ ପୁଣି ସବୁ ବନ୍ଦ ମାନେ କେତେ ଜଲଦି ଥୋଇବି ତାର କେତେ ଜଲଦି ମାନେ ପୁଣି ସଜବାଜ ହେଇଥିବି ତାକୁ କେତେ ଜଲ୍ଦି ମୁହଁ ଫୁଅ ଧୋଇବି କବାଟ ଖୋଲିବି। ମାନେ ମୁଁ କବାଟ ଦେଇଦିଏ ମୋ ସାନ ଭାଇ ଜାଣିଥାଏ। ଛୋଟ ପିଲାଟା ସିଏ ନା ଆଉ ମୋର ଗୋଟେ ସାଙ୍ଗ ଆଉ ମୁଁ। ଆମେ ତିନି ଜଣ ହିଁ ଭିଡିଓରେ ବାୟା ଯେତେବେଳେ ଆମ ଘରେ କେହି ନଥିବେ ମାନେ ମାନେ ମୁଁ ଏମିତି କେବେ ମେକଅପ୍ ନେଇକି କରେନି ଆମେ ଏମିତି ଯେତେବେଳେ ପାଉ ସେତେବେଳେ ଭିଡିଓ ବନେଇ ଦଉ। କିନ୍ତୁ ଏମତି ଘରେ ଶାଢୀ ଫାଡି ହେଲେ ଘରେ କେହି ନଥିବେ ଏକା ବଳେ ମୁଁ ଦଶ ପନ୍ଦରଟା ଭିଡିଓ ବନେଇକି ରଖିଦେବି।
ମାନେ ସବୁ ଶାଢୀ ପିନ୍ଧିକି ସବୁ ପ୍ରକାରର ଶାଢୀ ପିନ୍ଧିକି ଭିଡିଓ କରିଦିଅନ୍ତି।
ହଁ ସବୁ ଶାଢୀ ହଉ କି ଚାରି ପାଞ୍ଚଟା ଶାଢୀ ହଉ ବେଶୀ ଶାଢୀ ନହେଲେ ବି ଚାରି ପାଞ୍ଚଟା ଶାଢୀରେ ମୁଁ ବନେଇ ଦିଏ। କାହିଁ ନା ଶାଢୀ ମାମା ଗାଳିିକରିବେ? ତୁ କାହିଁକି ଭିଡିଓ କି ଭିଡିଓ ବନଉଛୁ ତ ଜାଣିଛନ୍ତି ଲୋକମାନେ ତ କେମିତି କହିବେ?
ହଁ।
ସେଥିପାଇଁକା ତାପରେ ସବୁ ଶାଢ଼ୀ କାଢ଼ିଲେ ମୁଁ ଚଉକି ଥୋଇଯଏ ମତେ ବହୁତ କଷ୍ଟ ହେଇଯାଏ ମ ଚଉଥି ପାରିନି ନା ସେତେବେଳେ ତ ମତେ ଚଉତିକି ଥୋଇବା ପାଇଁ କଷ୍ଟ ହେଇଯାଏ। ସେଥିପାଇଁ ମୁଁ ଯେମିତି ସେମିତି କରି ତାକୁ ଥୋଇଦେବି ମାମା କହିବେ ତୁ ଖାଲି ଏଇ ପାଲା କରେ। ମାନେ ମାମା ଜାଣିନଥିଲେ ଭିଡିଓ ବନେଇ ମୁଁ ବହୁତ ଲୁଚିକି ଫାଷ୍ଟ ଭିଡି ବନେଇଛି।
ମାନେ ଆପଣଙ୍କୁ ଏମିତି ମାନେ ଭିଡିଓ ବନେଇବାକୁ ବହୁତ ଭଲ ଲାଗେ।
ହଁ ମେ ବହୁତ ଭିଡିଓ ବନେଇବାକୁ ଭଲ ଲାଗେ ନା ମୁଁ ଲୁଚି ଫାଷ୍ଟ ଭିଡିଓ ବନେଇଲି। ତାପରେ ଲୁଚିକି ବନଉ ବନଉ ଧୀରେ ଧୀରେ ଘରେ ଯାଣିଲେ। ଘରେ ଯାଇଁଲେ ପାର୍ଟି କଲେ କହିଲେ ବିଡିୁ କାହିଁ ବନଉଛଛି ଲୋକମାନେ ଜାଣିଥିବ ଲୋକ ଲୋକ ମାନଙ୍କୁ କେମିତି କଥା କହିଲେ। ଏ ଭିଡିଓ ବନଉଛି, ଇଏ କରୁଛି ସିଏ କରୁଛି, ଜାଣି
ହଁ ହଁ ଲୋକମାନେ ତ ମାନେ ବହୁତ କଥା କହିବେ।
ଓ ମୁଁ ବହୁତ ମାନେ ଇଏରେ ଭିଡିଓ ବନେଇଛି। ଅବଶ୍ୟ ମୁଁ କିଛି ଭଲ ଭିଡିଓ ଲୋକ ମାନେ କହିବେ ଯେ ମୁଁ ଭଲ ବନେଇଛି କି ଖରାପ ବନେଇଛି। କିନ୍ତୁ ଲୋକମାନଙ୍କର କଥାବାର୍ତ୍ତା ମାନେ ଏ ସେ ଭିଡିଓ ବନଉଛି ଇଏ କରୁଛି ସିଏ କରୁଛି। ମାନେ କହିବେ ବୋଲି ମୁଁ କାହାକୁ କୁହେନି ଯେତେବେଳେ ମୋ ଭିଡିଓ ଧୀରେ ଧୀରେ ଭାଇରାଲ ହେଲା ସେତେବେଳେ ସମସ୍ତେ ସେ ଜାଣିବାକୁ ପାଇଲେ ମାନେ ସବୁଆଡେ ଭାଇରାଲ ହେଲା ମୁଁ ଆମ ମାନେ ଗାଁରେ ତାପରେ ଆମେ ଯୋଉଠି ଅଛୁ ଆମେ ସହରାଞ୍ଚଳରେ ଅଛୁ ନା ତ ଆମ ଗାଁ ରେ ତାପରେ ମାମୁଁରେ ମାଉସୀ ଘରେ ସମସ୍ତେ ଦେଖିଲେ ଭିଡିଓ। ଦେଖିଲା ପରେ ଗୋଟିଏ ଗୋଟିଏ ସମସ୍ତେ ଜାଇଲେ। ତାପରେ ମୁଁ ବି କିଛି ଖରାପ୍ ବନୋଉନଥିଲି ମୁଁ ପୁରା ମାନେ କଣ କହିଲେ? ମାନେ ପୁରା ନିଜର ଶାଳୀନତା ରଖିକି ମୁଁ ଭିଡିଓ ବନୋଉଥିଲି। ହାଲୋ।
ହଁ ମ୍ୟାଡ଼ମ୍।
ହୁଁ ମୁଁ କହିଲି ମୁଁ କେବେ ମାନେ ଇଏ ଇଏ ଏମିତି ଆଡୁ ସିଆଡୁ ହେଇକି ଭିଡିଓ ବନାଏନି ମୁଁ ନିଜର ଯେମିତି ମାନେ କିଛି ବି ମାନେ କିଏ ଖରାପ୍ ବି କହିବେନି ମୁଁ ସେମିତି ଭିଡିଓ ବାନଏ। ଏମିତି ବନାଅ ହଉ ମ୍ୟାଡାମ୍ ରହିଲି ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା।
ଆଜ୍ଞା ମ୍ୟାଡ଼ମ୍।